ହାଲୋ।
ମୋ ଭଏସ୍ ଆପଣଙ୍କୁ ଶୁବୁଚି?
ହଁ ଶୁବା ଯାଉଚି। ଆପଣଙ୍କୁ ମୋ ଭଏସ୍ ଶୁବା ଯାଉଚି?
ହଁ ଶୁବୁଚି। ଆପଣ ଏବେ କଣ କରୁଚନ୍ତି?
ଏବେ ଜଷ୍ଟ ଖାଇକି ଉଠିଲି ଏମିତି ବସିଥିଲି ଏଇନା ଟିକେ ଆ ଚି ପାଖକୁ ଆଉ ଘର ପାଖକୁ ଆଉ। ଆପଣ?
ମୁଁ ଏବେ ବସିଚି ବାହାରେ ବସିଚି ଆଉ।
ଓହୋ କଣ ତ ପାଗ ଫାଗ କେମିତି ଦେଇଚି?
ହଁ ଭଲ ପାଗ ଦେଇଚି ଏବେ ବର୍ଷା ନାହିଁ ଖରା ଟିକେ ଟିକେ ହଉଚି ଭଲ ପାଗ ଦେଇଚି।
ଓହୋ।
ଆପଣଙ୍କ ଆଡେ ବର୍ଷା ହଉଚି?
ନାଇଁ ଆମ ବର୍ଷା ତ ତିନି ଦିନ ହେଲା ହଉଥିଲା ଲାଗି ରହିଥିଲା। ଏବେ ଟିକେ କମିଚି ଓ ସେଥିପାଇଁ ଏବେ ଟିକେ
ଆପଣଙ୍କ -ଆପଣଙ୍କ ଭଏସ୍ ଟିକେ କଟୁଚି। ଟିକେ ନେଟୱାର୍କ୍ କୁ‌ ଆସ।
ଆପଣଙ୍କ ଆଡେ ରଥଯାତ୍ରା କେମିତି କଣ ହଉଚି ତା ବିଷୟରେ ଟିକେ କୁହନ୍ତୁ?
ରଥ ରଥଯାତ୍ରା ରଥ ବୈ -ବୈଶାଖ ମାସ ଅକ୍ଷୟ ତୃତୀୟା ଠାରେ ରଥ ନିର୍ମାଣ କାର୍ଯ୍ୟ ହେଇଯାଏ -ହେଇଥାଏ ଆମର ତିନିଟା ରଥ ତିଆରି ହୁଏ ଗୋଟେ ଜଗନ୍ନାଥଙ୍କ ପାଇଁ ବଳଭଦ୍ରଙ୍କ ପାଇଁ ଆଉ ଗୋଟେ ମା ସୁଭଦ୍ରାଙ୍କ ପାଇଁ। ସେ ତିନିଟାଙ୍କ ରଥରେ ହଜାର ବାସ୍ତରି ଖଣ୍ଡ କାଠ ଆବଶ୍ୟକ ହେଇଥାଏ। ଆଉ ବିଭିନ୍ନ ଜାଗାରୁ ରଥ ନିର୍ମାଣ ପାଇଁ କାଠ ଆସେ। ଆଉ ସେ ରଥ ତିଆରି କରିବା ପାଇଁ ଶହେ ପଚିଶି ଜଣ କାରିଗର ଲାଗିଥାନ୍ତି। ଆଉ ରଥକୁ ମାନେ ରଥକୁ ସଜେଇବା ପାଇଁ ହଜାରେ ନବେ ମିଟର କପଡ଼ା ଲାଗିଥାଏ। ଆଉ
ଆପଣ ଜାଣିଚନ୍ତି ଆଉ ସବୁ କଥା ।
ଟିକେ ଟିକେ ବଡଙ୍କଠୁ ବଡ ମାନଙ୍କଠୁ ଶୁଣିକି ଟିକେ ଟିକେ ଶୁଣିଚି ଆଉ।
ଆଉ ଆପଣଙ୍କ ଭଏସ୍ ଟିକେ କଟୁଚି ନେଟୱାର୍କ୍ ପାଖକୁ ଆସନ୍ତୁ।
ହଁ କୁହନ୍ତୁ କୁହନ୍ତୁ।
ହଁ। ଆଉ ଜଗନ୍ନାଥଙ୍କ ପାଇଁ ଯଉ ରଥ ତିଆରି ହୁଏ ତାକୁ ନନ୍ଦିଘୋଷ କୁହନ୍ତି। ତାର ଚେ-ସେଇ ରଥରେ ଷୋଳଟା ଚକ ଥାଏ। ଆଉ ସେ ସେଥିରେ ଆଠଶ ବତିଶ୍ ଖଣ୍ଡ କାଠ ଲାଗିଥାଏ। ଆଉ ସେ ରଥର ଉଚ୍ଚତା ତେର ଅଁ ତେର ମିଟର ଅ-ଲମ୍ବ ଥାଏ ପ୍ରସ୍ତ ଚଉତ୍- ଚଉତିରିଶ୍ ଫୁଟୁ ଛଅ ଇଞ୍ଚି ଥାଏ। ସେ ରଥରେ ଯେଉଁ କପଡ଼ା ଲାଗେ ସେ ହଳଦିଆର କପଡ଼ା ଲାଗେ ଆଉ କୁହନ୍ତି ରଥରେ ଯୋଉ ରଥ ପ୍ରହରୀ ଯିଏ ଥାଏ ତାଙ୍କ ଙ୍କ ନାମ ଗରୁଡ ଥାଏ ସେଥିରେ ପତାକା ସାରଥି ରଥରେ ଚାରିପଟେ ଚାରି ଜଣ ଅଶ୍ୱ ଆଉ ଶ୍ଵେତ ରକ୍ ଆଉ ସେ ଯୋଉ ର ର ଜଗନ୍ନାଥ ରଥଙ୍କର ଯୋଉ ଦଉଡି ଥାଏ ସେ ଦୌଡ଼ିର ବି ଗୋଟେ ନାଁ ଥାଏ ସେ ନାଁ କୁ ଶଙ୍ଖଚୂଡ଼ କୁହାଯାଏ।
ହୁଁ
ତାପରେ ବଳ ଯୋଉ ପ୍ରଭୁ ବଳଭଦ୍ରଙ୍କ ଯୋଉ ରଥ ଅଛି ତାକୁ ତାଳ ଧର୍ଯ୍ୟ କୁହାଯାଏ। ସେ ତାଳ ଧ୍ୱଜ ରେ ଚଉଦଟା ଚକ ଥାଏ ଆଉ ସେ ଯୋଉ ରଥରେ ଯୋଉ କା ହଁ ଲାଗେ କାଠ ଲାଗେ
ହଁ
ଆପଣଙ୍କର କିଛି ସାଉଣ୍ଡ ଶୁବୁଛି ଟିକେ ବାହାରକୁ ଆସନ୍ତୁ ସାଉଣ୍ଡ ଶୁଭୁଛି ଆପଣଙ୍କର ହ
ହଁ ଏଟା ଟିକେ ମାଇକି ଫଜୁଛି ତ ସାଇଡ ରେ ତ ସେଇଥିପାଇଁ ଇଏ ହଉଛି ଆଉ ହ୍ୟାଲୋ
ହଁ
ଶୁଭ ହେଲା ଆପଣଙ୍କୁ ମୋ ଭସ୍
ଆଉ ଟିକେ
ହ୍ୟାଲୋ
ହ୍ୟାଲୋ
ଶୁଭ ଗଲାଏଥରକ ଆପଣଙ୍କ ମୋ ଭୟସ
ଆପଣଙ୍କ ଭଏସ୍ ତ ଶୁଭୁଛି କିନ୍ତ ଟିକେ ସାଉଣ୍ଡ ହଉଛି
ହଁ ଶୁଭୁଛି ସେ ଗୋଟେ ମାନେ ମାଇକି ଫାଇକି ବାଜୁଛି ତ ସେଥିପାଇଁ
ହ
ଅସୁବିଧା ହଉଛି ଆଉ ଟିକେ ଅ ସେ ପଳେଇଗଲାଣି ଅଳ୍ପ ବାଟରେ ଅଛନ୍ତି ସେ ଜଣେ ଆସନ୍ତୁ ଦ୍ୱିତିବା ପାଇଁ ତ ତ ସେଥିପାଇଁ ମାଇକି ବାଜୁଛିୁ ଆଉ
ଓ
ଆଉ ଆଉ କେମିତି କଣ କରନ୍ତି ହାଲୋ
ଆଉ ଯୋଉ ପ୍ରଭୁ ବଳଭଦ୍ରଙ୍କ ଯୋଉ ରଥରେ ଥାଏ ସେଥିରେ ଚଉଦଟା ଚକ ଲାଗେ ସେ ଉଚ୍ଚତା ତେର ମିଟର ଲମ୍ବ ତେତିଶ ଫୁଟ ଥାଏ ସେଥିରେ ଯୋଉ ର ରଥର ଯୋଉ ରକ୍ଷକ ଥାନ୍ତି ତାଙ୍କ ତାଙ୍କ ନାଁ ବାସୁଦେବ ଧାଇ ପଥାରେ ଯୋଉ କପଡା ଲାଗେ ନାଲିର ଆଉ ନୀଳର ନୀଳ ରଙ୍ଗର ପତାକା ଲାଗେ ଆଉ ସେ ଯୋଉ ଦଉଡି ଆମେ ସମସ୍ତେ ଯୋଉ ବଳଦେବଙ୍କ ଯୋଉ ଦଉଡ଼ି ଟାଣୁ ସେ ଦୌଡ଼ି ଟେ ବାସ୍ତୁ ଆଉ ମା ସୁଭଦଙ୍କ ରଥ ଦେବ ଦୋଳ ମୁଥାଏ
ହୁଁ
ମା ସୁଭଦ୍ରାଙ୍କ ର ଥରେ ବାରଟି ଚକ ଲାଗେ। ସେ ସେଥିରେ ପାଞ୍ଚଶହ ତେୟାନବେ ଟା କାଠ ଲାଗିଥାଏ ଆଉ ବାର ଫୁଟ ବାର ବାର ମିଟର ଉଚ୍ଚତାର ହେଇଥାଏ। ଆଉ ମା ସୁଭଦ୍ରାଙ୍କ ଯୋଉ ରଥରେ କପଡା ନାଲି କଳାରେ ସେ ଯୋଉ କପ୍ ସଜିତ ହେଇଥାଏ। ତାଙ୍କର ଯୋଉ ଯିଏ ସେ ରଥର ଯିଏ ର ରକ୍ଷକ ଥାଆନ୍ତି ତାଙ୍କ ନାଁ ଜୟଦୁର୍ଗା ଥାଏ। ଆଉ ତାଙ୍କ ସାରଥୀ ନାଁ ଅର୍ଜୁନ ଥାଏ। ଆଉ ତାଙ୍କ ରଥ ଦଉଡିର ନାମ ସୂର୍ଣ୍ଣପୁର ଥାଏ।
ଯାହା ହଉ ଏତେ ଆମ ଓଡିଆ ସଂସ୍କୃତି ବିଷୟରେ ଆପଣ ଏତେ କିଛି ଜାଣି ବହୁତ ଭଲ।
ଆଉ ଆପଣଙ୍କ ଆଡେ କେମିତି ରଥଯାତ୍ରା ପାଳନ କରାଯାଏ।
ଆମର ତ ସେମିତି କିଛି ଧୁମ୍ ଧାମରେ ପାଳନ କରାଯାଏନି ପୁରୀ ଲାଗି ତ। ହୁଏନି ତାଠୁ କମ ରେ ହୁଏ ତଥାପି ମାନେ ସବୁ ଯେମିତି ବିଧିବିଧାନ ର ସେମିତି ପାଳନ କରାଯାଏ କିନ୍ତୁ ଏତେ ଧୁମଧାମ ରେ ପାଳନ କରାଯାଏନି। ଆମେ ବି ରଥ ଟାଣୁ ଗାଁ ଟାଙ୍କୁ ତ ବୁଲିକି ଟାଣି ହୁଏନି। କେବଳ ଆମ ସାହିରେ ଟାଣୁ। ହ୍ୟାଲୋ।
ହ
ଶାମ ସାହିରେ ରଥ ଟାଣୁ ରଥ ଟାଣି ଜୁହାର ହଉ ଠାକୁରଙ୍କୁ ଭୋଗ ଲଗାଉ। ଆ ଏମିତି କରୁ ଆଉ କିନ୍ତୁ ଏତେ ତ ଏତେ ବି ଆମ ଗାଁ ଏମିତି ହୁଏନି ଦି ଜାଗା ହୁଏ ଗୋଟେ ଆମ ସାହି ରେ ହୁଏ ଆଉ ଗୋଟେ ଆମ ଉପର ସାହିରେ ସେଇ ସାହିରେ ହୁଏ ଆହୁରି ଗୋଟେ ଛୋ ଛୋଟ ବି ଛୋଟ ଯୋଉ ରଥ ବି ହୁଏ ଛୋଟ ଛୁଆ ମାନେ ବି କରନ୍ତି।
ଏମିତି ଆମର ହୁଏ ଭୋଗ ଦିନରୁ ସକାଳୁ ଯେମତି ଭୋଗ ବି ଲଗେଇଦିଏ ମାଉସୀ ମା ତାଙ୍କ ଘରେ ଭୋଜି ବି ରନ୍ଧାଯାଏ। ଯଉ ଛୁଆ ମାନେ ଯାଆନ୍ତି ରଥ ଟାଣି ଟାଣି ସେମାନେ ଭୋଜି ବି ଖାଇକି ଆସନ୍ତି। ଏମତି ପାଳନ ହୁଏ ଆଉ। ଆପଣଙ୍କଆଡେ ଦୀପାବଳି କେମତି କଣ ପାଳନ କରାଯାଏ?
ହଁ ମା ଦ ବହୁତ ଧୁମଧାମରେ ପାଳନ କରାଯାଏ ଦୀପାବଳିରେ ମାନେ ଆଗ ଦୀପାବଳି ଆଗରୁ ଆ ଯଉ କ ପୂର୍ବ ପୁରୁଷ ମାନଙ୍କୁ ନିଜ ଘରକୁ ଡକିଥାନ୍ତି। ଆଉ ଘରର ଯେ ବଡ ପୁଅ ସେ ପିଣ୍ଡ ଦେଇଥାଏ। ହୁଁ ତାପରେ ଦୀପାବଳି ଦିନ ହଁ ଉଁ ଅ ଦୀପାବଳି ଦିନ ପିଠା ପଣା କରାଯାଏ। ଯୋଉ ଦିନ ଶ୍ରାଦ୍ଧ ଦିଆଯିବ ଶ୍ରାଦ୍ଧ ଯିବା ଦିଆଯିବା ଦିନ ଦୀପାବଳି ପର୍ଯ୍ୟନ୍ତ ଆ ଉ ଘରର ଯିଏ ବଡ ବୋଉ ସିଏ ଗାଧୋଇ ପାାଧେଇ ଆ ସୁଦ୍ଧ ଲୁଗା ପିନ୍ଧିକି ଉୁଁ ପୂର୍ବପୁରୁଷଙ୍କ ମନପସନ୍ଦର ଖାଇବାକୁ ଭୋଗ ଲଗାଏ। ପୂଜା ପାଠ କରେ। ତାପରେ ଦୀପାବଳି ଦିନ ଦୀପ ବହୁତ ସାରା ଦୀପ ଲଗଉ। ଲିଚୁ ଲଗଉ ଆଉ ବାଣ ଫୁଟଉ। ତାପରେ ଆ ଉ। ଯୋଉ ରୋଷେଇ ଘର ଅଛି ତ ପୂର୍ବପୁରୁଷ ଯଦି- ରଖିଥାନ୍ତି ସେମାନଙ୍କୁ ପୂଜା କରାଯାଏ କାଉଁରିଆ ନେଇକି। ବାହାରେ ବଡ ବଡିଆ ଡାକୁ। ତାପରେ କୁହନ୍ତି ସେ - ତୁ ଅନ୍ଧାରରେ ଆସି ଆଲୁରେ ଯାଆନ୍ତି। ଯୋଉ ଦୀପାବଳି ଦିନ ସୁଜି କାକରା, ଚକୁଳି, ବରା- ତରକାରୀ ଯଉ ହେଇଥାଏ ସମସ୍ତେ ମିଳିମିଶି ଖାଉ। ଆଉ ବହୁତ ସାରା ବାଣ ଫୁଟଉ ଆକାସ ଦୀପ ଆକାସ ଦୀପ ଜାଳୁ। ହଁ ମୁଁ ବି ବାଣ ଫୁଟାଏ। ବହୁତ ମଜା କରୁ ଦୀପାବଳିରେ। ଆଉ ଗୋଟେ ଦୀପାବଳିକୁ ଆଲୋକର ବି ପର୍ବ କୁହାଯାଏ।
ହୁଁ ଆଲୋକର ପର୍ବ କୁହାଯାଏ ଦୀପାବଳିକୁ।
କୁହନ୍ତି ଦୀପାବଳିରେ ମନର ଅନ୍ଧକାରକୁୁ ଦୂର କରିକି ଆଲୋକ- ଉଜ୍ଜଳ କରିବା କଥା। ସେଥିପାଇଁ ଦୀପାବଳି ପାଳନ କରାଯାଏ ମନେ ରଖିବା ପାଇଁ ଦୀପାବଳି ପାଳନ କରାଯାଏ।
ହୁଁ।
ଆପଣ କଣ କରନ୍ତି ଦୀପାବଳିରେ। ହାଲୋ।
ହ୍ୟାଲୋ।
ଆପଣ କେମିତି ପାଳନ କରନ୍ତି ଦୀପାବଳି?
ହ୍ୟାଲୋ।
ହ୍ୟାଲୋ।
ହଁ ମୋ ଭଏସ ଆପଣଙ୍କୁ ଶୁଭା ଯାଉଛି।
ହଁ ଶୁୁଭୁଛି। ମୋ ଭଏସ ଶୁଭୁଛି ତ?
ହଁ ଶୁଭାଯାଉଚି।
ମୁଁ କହିଲି ଆପଣ କେମିତି ପାଳନ
ଆମ ଆଡେ ବି ସେମତି ସେମତି ପିଣ୍ଡ ପୂର୍ବ ପୁରୁଷଙ୍କୁ ପିଣ୍ଡ ଦିଅନ୍ତି। ଆଉ ଘର ଆଗେ ପ୍ରଥମେ ଘର ମାନେ ଶୁଣିଥିବ ଆଉ କେତେ ଦିନ ଶ୍ରାଦ୍ଧ ତା ପୂର୍ବରୁ ଘର ଫର ସବୁ ସଫା କରନ୍ତି। ମାଟି ଘର ଯାହାର ତାକୁ ଲିପାପୁଛା କରନ୍ତି ସବୁ ଗୋଟେ ଗୋଟେ ଗୋଟେ ଜିନିଷ କରିକି ସବୁ ତା ଧୁଆଧୁଇ କରନ୍ତି। ତାପରେ ହଁ ଧୂଆଁ ଧୁଇ କରିଲେ ଯଉ ଦୀପାବଳି ଥିବ ଦି ତିନି ଦିନ ଭଲ ଦିନ ଦେଖିକି ସେଦିନ ବଡ ବଡ ମାନେ ଯେମିତି ଉ ପୂର୍ବପୁରୁଷଙ୍କୁ ନେଇକି ଡାକନ୍ତି। ଶ୍ରାଦ୍ଧ ଦିଅନ୍ତି ଦିନ ତାପରେ ଦୀପାବଳି ଦିନ ସେମାନଙ୍କୁ ପିଠାପଣା ଏମିତି କରିକି ନେଇକି ବଡ ବଡୁଆ ଡାକିକି ଯ ଡାକନ୍ତି ଯୋଉ ମାନେ ଯେକି ସେ ଯୋଉ ବଡ ବଡିଆଙ୍କୁ ନେଇକି ଯୋଉ ଛାଡନ୍ତିନି ସେମିତି ଛାଡିକି ଆସନ୍ତି ଆଉ। ସେ ଯୋଉ କାଉଁରିଆ ଯୋଉ ଇଏ ଜଳେଇକି
କୁହନ୍ତିିକି ଦୀପାବଳି ପରଠାରୁ ଶୀତ ଦିନ ଆରମ୍ଭ ହୁଏ।
ହଁ ହଉ ହଉ ଆପଣଙ୍କୁ ମୁଁ ଟିକେ ପରେ କଲ କରୁଚି। ଧନ୍ୟବାଦ ରହୁଛି।